ହ୍ୟାଲୋ
ହ୍ୟାଲୋ
ହଁ, ହ୍ୟାଲୋ
ଶୁଭସନ୍ଧ୍ୟା।
ସୁଭସନ୍ଧ୍ୟା।
କଣ କରୁଛ?
ନାଇ, ଏଠି ବସିଛି। ଆପଣ?
ବସିଛି ଆଉ।
ଆଜ୍ଞା, କୋଉଠୁ କହୁଥିଲେ, ମୁଁ ଏଇ ଝାଲ ମ ଟର ଖାଇଛି।
ଆଛା ଦିନରେ?
ଦିନରେ ଖାଇଛି ଭାତ, ଆଉ ଡ଼ାଲମା, ଆଉ କୋବି ତରକାରୀ।
ନିଜେ ରୋଷେଇ କରିଥିଲ?
ହଁ ନିଜେ।
ଓ ହୋ, ଘରେ ଅଛ?
ନାଇଁ, ମୁଁ ଭୁବନେଶ୍ଵର ରହୁଛି। କମ୍ପିଟେଟିଭ ପାଇଁ ପ୍ରିପେୟାର ହଉଚି ତ? ନାଇଁ, କମ୍ପିଟେଟିଭ ପାଇଁ ପ୍ରିପେୟାର ହଉଛି ତ, ସେଥିପାଇଁ।
ଅହ
ହଁ।
କୁଡ଼ା କୁଡ଼ା ପ ମୁଁଏନା ବୁଲୁ ଚି ଆଉ ଆମ ଗାଁ ପୋଖରି ଆଡ଼େ
ଓ ହୋ କୋଉଠି ମାନେ ଘର କୋଉ ମାନେ ଭୁବନେଶ୍ଵର ନା ମାନେ କୋଉ
ହଁ ସେଇ ପାଖାଖି ଆଉ
ଆଚ୍ଛା। ଆଉ ଆପଣ କଣ ଖାଇଛନ୍ତି ଆଜି?
ଏଇ ନା ବରା ଗୁଗୁନି ଖାଇଥିଲି, ଆଉ
ଆଛା ଆଉ ବର୍ଷା ବର୍ଷା ହଉଛି ନା ନାଇଁ ସେଆଡ଼େ?
ନା ଆମଡ଼େ ବର୍ଷା ହେଇନି ଦି ତିନି ଦୀନ ହେଲା ଦି ତିନି ଦୀନ ତଳେ ହେଇଥିଲା।
ଆଚ୍ଛା ଆମର ତ ଏଠି ରେଗୁଲାରଲି ବର୍ଷା ହଉଛି ଚାରିଟା ବେଳେ। ଆଜି ବୋଧେ ହେଇନି ନହେଲେ ସବୁ ବେଳେ ହିଁ ହଉଛି।
ରଜ ଟା କେମିତି କାଟିଲେ ଏ ବର୍ସ?
ରଜ ଟା ବହୁତ ଭଲରେ କାଟିଲି।
ତଥାପି
ଝିଅ ମାନଙ୍କ ପାଇଁ ତ ର ବହୁତ୍ ସ୍ପେସିଆଲ ନା ଅବଶ୍ୱଲି ରଜ ତ ବହୁତ ଭଲସେ କାଟିଲି ମାନେ କଣ ମୁଁ ଘରକୁ ଯାଇନି ଆଣ୍ଡ ଭୁବନେଶ୍ୱରରେ ରଜ ତ ଫାଷ୍ଟେ ଆମର ତିନି ଦିନ ରଜରେ ଛୁଟି ଥିଲା ମାନେ ଆମର କାଉଠୀ କ୍ଲାସ୍ କୋଚିଂରେ। ତ ସାଜ ବାଜେ ମାନେ ଆମେ ସନ୍ଧ୍ୟା ବେଳେ ଯାଇ ସବୁ ସାଙ୍ଗମାନେ ରୁମ୍ ମେହେନ୍ଦି ଲଗେଇଲୁ, ତାପ ଦିନ ସଜବାଜ ହେଇକି ତୋଳି ଖେଳିବା ପାଇଁ ଗଲୁ ଏକ୍ସପ୍ଲାନେଟ ମହଲ ଜାଣିଥିବେ ସେଇଠିକି ଆମେଦୋଳି ଖେଳିବା ପାଇଁ ଯାଇଥିଲୁ। ରଜ ପାନ ଖାଇଲୁ।
ହୁଁ ହୁଁ।
ହଁ ଆଉ ପିଠା ବି ମା ପଠେଇ ହେଇଥିଲା ପୋଡ ପିଠା ଆଉ ମଣ୍ଡା ପିଠା ଆରିସିିଆ ପିଠା ପଠେଇଥିଲା ମୁଁ ସେଇରା ଖାଇଥିଲି ଆଉ। ଆପଣଙ୍କ ଆଡେ ରଜ କେମିତି ହୁଏ? ଗାଁରେ ତ ଅବସୁଲି ବହୁତ ଭଲ ରଜ ହୁଏ ଦୋଳି ସବୁ ମାନେ ଡ ଡଙ୍ଗା ଦୋଳି ଚକିରି ଦୋଳି ବହୁତ ସାରା ଦୋଳି ଏଇଠି ଯେହେତୁ ହଁ କିନ୍ତୁ ଏଇଠି ଯେହେତୁ ଆମେ ଭୁବନେଶ୍ୱର ରହୁଛେ ନା ତ ଏଇଠି ମାନେ ନର୍ମାଲ ଗୋଟିଏ ହିଁ ଦୋଳି ପଟା ଦୋଳି ସଜବାଜ କରିକି ତାକୁ ସେଇଟା ହିଁ ଗୋଟିଏ ଦୋଳି ହିଁ ମୁଁ ଖେଳିଛି।
ଓହୋ ରଜ ପାନ ଖାଇଛ ନା ଖାଇନ?
ରଜ ପାନ ନ
ହାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ ଶୁଭୁନି କି? ହ୍ୟାଲୋ।
ହ୍ୟାଲୋ।
ହଁ। ଶୁଭିଲା ମୁଁ କହିଲି ରଜ ପାନ ଖାଇଚ?
ହଁ ରଜପାନ ଖାଇଛି ତମେ ଖାଇଛ?
ହଁ ଆମ ପୁଅପିଲାଙ୍କର ରଜପାନ ଖାଇବା କଥା ଆଉ।
ହଁ ଆଉ ଦୋଳି ଖେଳିନ?
ହଁ ଆମ ଦୋଳି ଖେଳିନୁ କାହିଁକି? ଦୋଳି ଖେଳିଚୁ ଦୋଳି ପିଲାମାନେ ଖେଳନ୍ତି ତାଙ୍କ ଦୋଳି ଖେଳେଇଛୁ ମିଶାଣି ଦୋଳି ବାହିଛୁ।
ନିଶାନ ଦୋଳିଟା କଣ? ଆଉ ପିଠା ସବୁ କଣ କୋଉ ପିଠା ହେଇଥିଲା ତମ ଘରେ?
ପିଠା ହେଇଥିଲା ଗୁଡ ପୋଡ ପିଠା, ଆରିସା ପିଠା, ଇଟିଲି ହେଇଥିଲା ଆଉ ଗୋଟେ ମୁଆଁ ପିଠା, ଚକୁଳି
ଆଉ ହଳଦୀ ପତ୍ର ପିଠା?
ନା ସେଇଟା ହଳଦୀ ପତ୍ର ଏବେ ମିଳୁନି ନା ସେଟା ହୁଏ ଯାଇଁକି କେବେ କହିଲ ଅଷ୍ଟମୀ କି। ନା ଆମ ଆଡେ ଆଉ ନାହିଁ ଏଇନା ପତ୍ର
ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି ଘରେ? ଯେମିତି କି ଭାଇ ଭଉଣୀ ବାପା କେ କିଏ ମାନେ କଣ?
ହଁ ସମସ୍ତେ ବାପା ମା ଭଉଣୀ। ସେ ଭଉଣୀ ମା ବିବାହି ତ।
ଆଉ ତମେ ଏବେ କଣ କରୁଛ ପଢାପଢି ନା କଣ?
ମୁଁ ଚାକିରି ଅଛି ଆଉ।
ଚାକିରି କୋଉଠି?
ଏ ଆମ ପାଖରେ ଆମ ପାଖରେ କମ୍ପାନୀରେ ଅଛି ଆଉ। ଗ୍ରାଜୁଏସନ ପରେ ଆଉ।
ଭଲ ଆଉ ରାତିରେ କଣ ଏବେ ପ୍ଲାନିଂ ମମି କଣ ରୋଷେଇ କରିଥିବେ ଏବେ? ଜାଣି ଚ ନା ନାହିଁ? ନା ଖାଇଲା ବେଳେ ଦେଖିବ ଡାଇରେକ୍ଟ ଆଉ।
ହଁ ଡାଇରେକ୍ଟ ଆମର କଣ ଅଛି ପୁଅ ପିଲାଙ୍କର ଯାହା ହେଇଥିବ ଖାଇଦେଲେ ଗଲେ ଘରେ ଯାହା କରି ତଥାପି ଭାତ ଡାଲମା ହେଇଥିବ ଟିକେ ଆଉ ଆଳୁଭର୍ତ୍ତା ନହେଲେ ନାହିଁ ଭଜା ଭୁଜି ଆଉ।
ହୁଁ ହୁଁ ହୁଁ ହୁଁ। ଭଲ ତମର ତ ରୋଷେଇ ଫୋଷେଇ କିଛି କରିବାକୁ ପଡିବନି କିନ୍ତୁ ଆମେ ତ ରୋଷେଇ ନ ଆସିଲେ ବି ୟୁଟ୍ୟୁବ ଦେଖି ଆମ ରୋଷେଇ କରିବାକୁ ପଡୁଛି। ନ ଖଲେ ନ ଖାଇବୁ ଆସେ। ଓହୋ ତାହେଲେ ଗୋଟେ ରୋଷେଇ ଶିଖେଇଲେ ଗୋଟେ ଗୋଟେ କଣ ଗୋଟେ କହିଲ ରୋଷେଇ ବିଲକୁଲ ମତେ ରୋଷେଇ ସେୟା ସେନି ଗୋଟେ କୋଉଟା ତମକୁ ଭଲ ଜାଣି ଭେଜ ର ଗୋଟେ ଆଇଟମ ର ମତେ ରେସିପି କୁହ।
ତ, ଡାଲମା, ଭଜା, ଆଳୁ ଭର୍ତା ଛଡା ଶାଗ ଭଜା ଛଡା ଆଉ ଆଉ ଆସେନା କିଛି।
ସେତିକିବ ତ ଆସୁଛି ମତେ ମ୍ୟାଗି ଛଡା କିଛି ବି ଆସେନି।
ଓୁଁ ହ ହୁଁ ଏଟା ଆସିଛି ଆଉ ଏ ଯୋଉ ଛତୁ ପତ୍ର ହେରେ ଆମକୁ କରିନି କେବେ ସେ ବୋ ଆଉ ଆମେଷରେ ଚିକେନ ଟା ଆସ
ଓଃ ନନଭେଜ ଖାନ୍ତୀ ମୁଁ ତ ଭେଜିଟେରିଆନ ନା ତ ସେଥିପାଇଁ ନନଭେଜ ସେ କରରେନି ଭଜ ଯହା କାଣ
ସାଧାରେ କରିଦବ କଣ କହିଲା ଅ ମିକ୍ସଚର ତରକାର ଆସିଛି ମି ମୀ ମି଼ ମିକ୍ସ ଭେଜ୍ କଣ କରିବା ନା
ହଁ।
ତେଲର ଟେ ହାଲ କେ ଆକି
କଣ କରିବ ଆଛା ପରିବା ସବୁ କାଟିକି ମାନେ ଭଜା ହବ ନା କଣ
ପରିବାକୁ କାଟି ଦେଇକି ତେଲରେ ଟିକେ ଛାଣିଦେଲେ ଭଲ ହବ ନହେଲେ ଭାଜିଦବ।
ଓକେ ହଁ।
ତାପର ଗ୍ୟାସ୍ ଲଗେଇ କଡେଇ ଗରମ କରିବ ତାପରେ ହାଲକା ତେଲ ଦବ। ତେଲ ଦବା। କସି ଅଦା। ଅଦା ରସୁଣ ଆଇଁଷ ଖାଉଛ ନା ଏ ଯୋଉ ପିଆଜ ରସୁଣ ଖାଉଛ ନା ଖାଉନ?
ହଁ ଖାଉଛି।
ଅଦା ପିଆଜ ରସୁଣ ଛେଚି ଦେଇ ଗ୍ରା ଛେଚିଦେବ କି ଗ୍ରାଇଣ୍ଡିଙ୍ଗ୍ କରିଦେବ ପେଷ୍ଟ୍ ପକେଇଦବ ମସଲା କଷି ହେଲା ପରେ ଏଯୋଉ କାଜୁ ପେ କାଜୁ ପେଷ୍ଟ କୁ ରଖିଥିବ ସେଇ ପକାଇଦବ ଟିକେ ଭଲ ଲାଗିବ ହେଲା। ପେଷ୍ଟ୍ କରି ରଖିଥିବ ପକେଇ ଦବ ଟିକେ ସେ କଷି ହେଇଆଇଲା ବେଳକୁ ସେଥିରେ ଗରମ ମସଲା ମିଟ୍ ମସଲା ଆଉ କି ଆଉରି କି ମସଲା ଗୋଟେ ଅଛି କରି ପାଉଡର। ସେଟା ପକେଇ ଦବ ଟିକେ କଷି ହେଇଗଲା ପରେ ସେମୁଁ ଏତେ ଜାଣିଛି ନର୍ମାଲ ମୁଁ ବି ଏତେ ଭଲ ରୋଷେଇୟା ନୁହଁ ଆମେ ପୁଅ ପିଲ ଯେମିତି କରିଦେଲେ ଖାଇଦବା ମ ଆମର କଣ ଅଛି ସେମିତି କରିଦେଇଦବ ପରିବା ପକେଇ ଦେଇ ଘାଣ୍ଟିଦବା ହେଇଯିବ ମିକ୍ସର ତ ପନିର୍ ବି ସେଆ ସେମିତି ସବୁ ତରକାରୀ ସେମିତି ହେଲା ଖାଲି କୋଉଟା କେତେବେଳେ ପଡିବ ସେଇଟା ଜାଣିବା ଦରକାର। ତମ ସା ତମ କୁ ଶାଗ କାଟି ଆସିଚି ନା ଆସିନି?
କଣ ଆସେ ନା ଶାଗ